ହାଲୋ।
ହଁ କଣ କରୁଛ?
ଏଇଠି ବସିଥିଲି ଆଉ।
ଓହୋ। ମୁଁ ଏଇ ବସିଛି ଆଉ ଖାଇକି ଖରାବେଳୁ ଖାଇବା ଖାଇକି ବସିଛୁ ଆଉ।
କଣ ଖାଇଛ?
ତମ ଓ ଭାତ ଶୁନ୍ ଶୁନିଆ ଶା ଶାଗ ଭଜା ଆଉ ବୁଟ ଆଳୁ ଗୋଟେ ମି ମାନେ ଗୋଟେ ସବୁ ପରିବା ପଡିକି ଗୋଟେ ତରକାରୀ ହେଇଥ୍ ଥିଲା ଆଉ। ତମେ କଣ ଖାଇଚ?
ଆମର ସେଇ ସେମ ହେଇଚି। ଆମର ସେ ଭାତ ହଁ ବୁଟ ଆଳୁ ତରକାରୀ। ଆଉ ଯୋଉ ସଜନା ଶାଗ ଛଉ ଶାଗ ମିଶେଇକି ଗୋଟେ ଆଉ।
ଓ ହ ନାଇଁ ଆମର ସୁନସୁନିଆ ଶାଗ ହେଇଛି ଯୋଉଟା କି ପୋଖରୀରେ ହୁଏ।
ଚାରିଟା ପତ୍ର ଯୋଉ ଥିବ ସେ
ଆଁ?
ମୁଁ କହିଲି ଚାରିଟା ଯୋଉ ପତ୍ର ଥିବ ନା ସେଇ ଶାଗ। ହଁ ସେଟା ତ ଭଲ ଲାଗେ ଭାଜିଲେ।
ଖାଇଲେ ନିଦ ଲାଗିବ ଖାଇବ ଶୋଇବ। କିନ୍ତୁ ମତେ ନିଦ ଲାଗେନି ମୁଁ ଦି ତିନିଥର ଖାଇଛି କାଇହିଁ ମତେ ନିଦ ଲାଗୁନି। ଆଉ କୁଆଡେ ବୁଲି ଯାଇଚ ନା ନା ନାଇଁ କୁଆଡେ ବୁଲି ଯାଇନ, ବୁଲାବୁଲି କରିବା ପାଇଁ?
ହଁ ନୂଆ ବର୍ଷରେ ବୁଲି ଯାଇଥିଲୁ।
କୁଆଡେ ଯାଇଥିଲ?
ସମ୍ବଲପୁର ଯୋଉ ମା ସମଲେଶ୍ଵରୀ। ସେଠି ବୁଲି ଆସିଚୁ ଆଉ।
ଓହୋ କଣ କଣ ସବୁ ରା ଯୋଉ ସନ୍ଧ୍ୟା ଟାଇମରେ ଯୋଉ ଅ ମାନେ ଲାଇଟ ସୋ ଟା ହୁଏ ଦେଖିଚ ହେଟା?
ହଁ ସନ୍ଧ୍ୟା ଟାଇମ ରେ ତ ଯାଇଥିଲୁ ସେଠି। ସେ ପହଞ୍ଚିଲୁ ଏଇ ସନ୍ଧ୍ୟା ପାଞ୍ଚଟା ବଲେ ପହଞ୍ଚିକି ବୁଲ ବୁଲକି ଆସିଲୁ ଆଉ।
ଆଉ ହୀରାକୁଦ ଯାଇଚ?
ହଁ। ସେ ଗୋଟେ ଦିନରେ ଗଲୁ ଫାଷ୍ଟ ଉମା ପଖର ଯୋ ଶିବ ଠାକୁ ର ଅଛନ୍ତି ଆଉ ସେଠି ବିଷ୍ଣୁ ଠାକୁର ଅଛନ୍ତି। ସେ ବିଷ୍ଣୁ ଠାକୁର ଯୋଉ ମାଛ ରୂପରେ ନାହାନ୍ତି କି? ସେଠି ଜଣେ ସ୍ତ୍ରୀ ଲୋକ ମାନେ କୁହନ୍ତି ଯେ ଜଣେ ସ୍ତ୍ରୀ ଲୋକ ସେ ମାଛ ଖାଇବା କଥା ନୁହେଁ। ମାଛ ପାଇଲେନି ବୋଲି ସେ ମାଛକୁ ନେଇକି କାଟୁଥିଲେ ଯେ ତରକାରୀ କରିବା ପାଇଁ ସେ ସେଇଠି ପଥର ହେଇଗଲେ ସେଇଠି ଫାଷ୍ଟ ଗଲୁ ସେଠି ସକାଳ ଯୋଉ ପାଞ୍ଚଟା ଭୋର ପାଞ୍ଚଟା ସେ ସେଠି ପହଞ୍ଚିିକି ତାପରେ ସେଠି ଶୌଚାଳୟ ଥିଲା ସେଠି ପଇସା ଦେଇକି ଜଣ ଟା ଚାଳିଶ ଟଙ୍କା, ଦଶ ଟଙ୍କା ଦେଇକି ଗାଧେଇଲୁ। ତାପରେ ଗାଧେଇକି ସେଠି ଦର୍ଶନ କଲୁ। ଦର୍ଶନ କରିକି ତାପରେ ରୋଷେୟା ସବୁ ନେଇଥିଲୁ ସବୁ ଜିନିଷ ନେଇଥିଲୁ ବସ୍ ସେ ବସ୍ ଟେ କରିକି ଯାଇଥିଲୁ। ସେ ଉପମା ଆଉ ଗୁଗୁନି କରିଥିଲୁ ସେଠି ଖାଇଲୁ। ଖାଇସାରିକି ଗଲୁ ହୀରାକୁଦ ଯୋଉ ଡାମ୍ ସେଟା ବୁଲିଲୁ ବୁଲିକି ଦେଖିଲୁ କ୍ଷୀର ପିଇକି ଫଟୋ ଉଠେଇକି ତାପରେ ସେଠି ଗୋଟେ ଭୋଜିଟେ କଲୁ ଭୋଜିରେ ଭାତ ଭାତ ହେଇଥିଲା ପନିର ଚିଲିକୋବି ସବୁ ଆଇଟମ ହେଇଥିଲା। ହଁ ପା।
ଓ ହୋ
ଡାଲମା, ଖଟା
ହ ହଁ ଏମିତି ଭଲ ମାନେ ନିଜେ
ଗାଡି ନେଇକି ଯିବ ସବୁ ଜିନିଷ ପତ୍ର ନେଇଥିବ ନିଜେ ଭୋଜି କରିବ ଖାଇବ ଆସିବ। ଆଉ ବାହାରୁ କିଣିକି ଖାଇବ ଅପେକ୍ଷା ଏମିତି ନିଜେ ଭୋଜି କରିକି ଖାଇଲେ ଗୋଟେ ମଜା ଲାଗିବ ସମସ୍ତେ ମିଶିକି କରିବେ ସେ ଗୋଟେ ତାର ଗୋଟେ ଅଲଗା ମଜା ଆଉ।
ହଁ। ଫ୍ୟାମିଲି ମେମ୍ବର ଯାଇଥିଲୁ। ତାପରେ ସେଠି ଭୋଜି କରିକି ଖାଇକି ତାପରେ ବାହାରିଲୁ ସମ୍ବଲପୁର। ଯୋଉ ମା ସମଲେଇ ସେଠି ତାର ଦର୍ଶନ କରିକି ଆସିଲୁ। ତମେ କୋଉଠି ଯାଇଥିଲ? ନୂଆବର୍ଷକୁ
ଆମେ ନ୍ୟୁୟରକୁୁ ତ କୁଆଡେ ଯାଇନୁ। କାରଣ ଆମେ ମାନେ ପ୍ଲାନ କର ମାନେ ଆମର ଗୋଟେ ପ୍ରପୋଜାଲ ଥିଲା କି ଆମେ ନୂଆ ବର୍ଷରେ କିଛି କରିବାନି। ନୂଆ ବର୍ଷରେ ଘରେ ରହିବା କି ମାନେ ଯୋଉ ବଡ ବଡ ଦିନ ସେଇଦିନ କିଛି ମାନେ ଯ ଖା ଟାଇମ ଖାଲି ଦବା ଆମ ମାନେ ପରିବାର ଲୋକଙ୍କ ପାଇଁ ଟାଇମ ଦବା, ନିଜ ଘରେ କରିବା ତାପରେ ଆମେ କିଛି ଦିନ ପରେ ଯାଇଥିଲୁ। ଆମର ଏଇଠି ଅଛି ଶରଣ ଶ୍ରୀକ୍ଷେତ୍ର। ଶରଣ ଶ୍ରୀକ୍ଷେତ୍ର ଯାଇଥିଲୁ ଯଉଠ କିି ଆମର ପୁରୀର ଅବିକଳ ଚିତ୍ର କରିଛନ୍ତି। ଆଉ ମାନେ ଫୁଲ ଯଦିଓ ପୁରୀ ଭଳିଆ କରିନାହାନ୍ତି କିନ୍ତୁ ସେ ସେଇ ଭଳିଆ ଆଉ ଦେଖିଲେ ଲାଗିବ କି ପୁରୀର କିଛି ପ୍ରତିଛବି ଆଉ ଯାଇଥିଲି ସେଠି ଜଗନ୍ନାଥ ପୂଜା ପାଉଛନ୍ତି। ମା ଲକ୍ଷ୍ମୀଙ୍କ ମନ୍ଦିର ଅଛି। ଆ ମାନେ ଶିବଙ୍କର ମନ୍ଦିର ଅଛି। ତାକୁ ସେଇଠି ବହୁତ ସାରା ତୁଳସୀ ଗଛ ଲାଗିଛି ଯୋଉ ତୁଳସୀ କି ଆମର ପ୍ରତ୍ୟେକ ଦିନ ମାନେ ଯାଉଛନ୍ତି। ଜଣେ ବାବା ଅଛନ୍ତି ସେ ବାବା ପ୍ରତ୍ୟେକ ଦିନ ନେଇକି ପୁରୀ ଯାଉଛନ୍ତି। ବୁଲିଲୁ ଦେଖିଲୁ ପାଖରେ ବି ଗୋଟେ ନଈଟା ଅଛି ବୁଲିକି ଦେଖିଲୁ। ତାପରେ, ତା କିଛି ଦୁଇ ତିନି କିଲୋମିଟ ପାଖରେ ନାଧନା ନାମକ ଏକ ମାନେ ମାଙ୍କ ପୀଠ ଅଛି। ସେଠିକି ସେଠି ସେ ପୀଠର ମାନେ ସବୁଠୁ ଭ ମାନେ ଗୋଟେ ନିଆରା ହଉଛି ସେଠି ଆଇଁଷ ଭୋଗ ଲାଗେ। ମାଙ୍କ ପାଖରେ ମାଛ ବୋଗ ଲାଗେ। ଆଉ ଓ ଅ ସେଠି କଣ କହିଲ ମାଛ ଯୋଉ ଭୋଗ ଲାଗେ, ଯଦି କିଛି ହେଇଥିବ ଆ କୁହନ୍ତି ନା ଭାତୁଡି କି କଣ ହେଇଥାଏ ମାଙ୍କ ପାଖରେ ଯି ଯଦି ମାନସିକ କରିକି ତମେ ରଖିଦବ ପଇସା ସେ ଭା ଭଲ ହେଇଯାଏ। ଯ ମାଙ୍କ ପାଖକୁ ସେଠି ଦର୍ଶନ ହେଲା। ସେଠି ପାଖରେ ଯୋଉ ନଈଟା ଅଛି ସେ ନଈରେ ବହୁତ ସାରା ମାଛ, ମାନେ ପୁରା ମାଛ ଦେଖା ଯାଉଥିବ। ତମ ମାନେ ପୁରା ତମେ ପଶିଯିବ ତ ତମ ଗୋଡି ଚାରିପଟେ ସାଙ୍ଗେ ସାଙ୍ଗେ ବହୁତ ସାରା ମାଛ ସେମତି ଲାଗିଯିବେ। ପୁରା ମନ୍ଦିରକୁୁ ପୁରା ଲାଗିକି ଥିଲା ନଈଟା ଦେଖିକି ବୁଲାବୁଲି କରିକି ଆସିଲୁ ଆଉ। କିନ୍ତୁ ନୂଆ ବର୍ଷ ପରେ ଯାଇଥିଲୁ।
ଆମେ ସି ହୁମା ବକ୍ର ମନ୍ଦିର ଯାଇ ଥିଲୁ ସେଠି ସେମିତି ମାନେ ମନ୍ଦିର ଟା ଇଏ ବଙ୍କା ଇଏ କରୁଚନ୍ତି ଜାଣିକି, ସେଇ ତା ପାଖରେ ସେମତି ସେଇତା ପାଖରେ ସେମିତି ମାନେ ମାଛ ଇ ରହୁଛନ୍ତି। ଚାରିପଟେ ପଥର ଇଏ ଅଛି। ସେ ପଥର ସେ ସେଠି ତ ପାଣି ଇଏ ସେଇ ଏଥିରେ ଡଙ୍ଗାରେ କିଣା ଯିବ, ସ୍ ସେ ସେପଟେ ଅଛି ଗୋଟେ ନଈ ପାର ହେଇକି ଗଲେ? ନା ସେଇ ମୂର୍ତ୍ତି ସିଆଡେ ସବୁ ଅ ସେ ତାର ଦେଖିବ।
ଠାକୁରଙ୍କର କଥାଛବି ଥିବ ଆଉ।
ହଁ।
ସେମିତି ବର୍ଷକୁ ଥରେ, ହଁ କୁହନ୍ତୁ।
ସେଠି ଯୋଉ ମାଛ ଗୋରା ଅଛନ୍ତି ସେମିତି ମାନେ କଳା କଳା ବଡ ବଡ ସାଇଜର, ସେଠି ମାନେ ଡେଉଁଥିବେ ଖାଲି ଦେଖିଲେ ମାନେ
ଖୁସି ଲାଗିବ। ହଁ।
ଏଠି ଖାଇବାକୁ ଦେଲୁ ମାଛଙ୍କୁ। ଏଠି ଲଡୁ ବିକ୍ରିହଉଚି। ଥିଲା।
ଅଁ।
ମାଛ ରୂପରେ ମାନେ ସେ ବିଷ୍ଣୁ ହେଲେ।
ଭଗବାନ ଅଛନ୍ତି ଆଉ। ନାଇଁ ଏଠି ପୁରା ଛୋଟ ଛୋଟ ମାଛ ନଈ ତ ପାଣି ଚାଲୁଛି ଏ ଜାଗାରେ, ଯୋଉ ଠାକୁରଙ୍କ ପାଖରେ ପାଣି ଚାଲୁଛି କିନ୍ତୁ ମାନେ ସେଠି ଛୋଟ ବଡ ଛୋଟ ଛୋଟ ବଡ ବଡ ମାଛ ଅଛନ୍ତି ଧରା ଦେବେନି। କିନ୍ତୁ ତମେ ଗଲେ ମାନେ ତମ ପାଦ ପାଖକୁ ଚାଲିକି ପଳେଇ ଆସିବ କିନ୍ତୁ ସେଠି ମାଛ ଧରନ୍ତିନି ଯେହେତୁ ଠାକୁରଙ୍କ ରହି ଅଛି ସେଠୁ ମାଛ ଧରନ୍ତିନି ଏ ପ୍ରତିବର୍ଷ ପରିବାର ସହିତ ଗୋଟେ ଟିକେ ଟିକେ ସମୟ ବାହାରେ ଯାଇକି ବିତେଇଲେ ଟିକେ ଭଲ ଲାଗେ ଆଜିକାଲିକା ଯୁଗ ଯୋଉ ହେଲାଣି କୌଣସି ଲୋକ କୌଣସି କାହାକୁ ଏତେ ସମୟ ଦଉନାହାନ୍ତି ଏଇଟା ଗୋଟେ କିଛି ସମୟ ମିଳିଯାଏ ପରିବାର ଲୋକଙ୍କ ସହିତ ମିଶିବା ପାଇଁ ଆଉ।
ହଁ। ସେଠି ବି ସେ ସେମ୍ ମାଛ ମାନେ ମାରୁନାହାନ୍ତି ସେ ତ ଠା ତାର ଉପରେ ଅଛନ୍ତି ଆଉ।
ହଁ ଯେହେତୁ ବିଷ୍ଣୁ ମାଛ ରୂପରେ ଥିଲେ ସେଥିପାଇଁ ସେଠି ମାଛ ମରାଯାଏନି ଆଉ। ଆପଣ ତ ଏଇ ଯୋଉ ଯାଇଥିବେ କପଳାସ ଦେଇକି ଯାଇଥିବେ ନା ନାଇଁ, କପଳାସ ଯାଇନାହାନ୍ତି?
ନା କପିଳାସ ଦେଇକି ଯାଇନୁ ଆମେ ସେଇ ଯୋଉ ଯାଜପୁର ସେଇପଟେ। ଏପଟେ ଯୋଉ ଭୁବନ ଦେଇକି ଯାଇଥିଲୁ।
ଓଃ ବୁଝିଲି।
ଆଉ ଆସିଲା ବେଳେ ଡାଇରେକଟ ଯିବୁ। ତମେ ଦେଇକି ଯାଇଥିବ ସମ୍ବଲପୁର ଆସିଲା ବେଳେ ସେଇ ଭୁବନେଶ୍ଵର ପଟେ ଆସି ହୁଁ।
ପଟେ ବୁଲିକି ଢେଙ୍କାନାଳ ଦେଇକି ଯାଇଥିଲେ ଆପଣ।
ହଁ।
ଆଉ ଢେଙ୍କାନାଳ ଲୋକଣ ଆଉ ଜାଗା ବୁଲିଛନ୍ତି ନା ନା ନାଇଁ ସେପଟେ ବୁଲ ନାହାନ୍ତି ସେମିତି ସେତିକି ବୁଲିକି ହେଇଯାଇଛନ୍ତି ଆଉ।
ସେଇ ସମ୍ବଲପୁରର ଜାଗା ଏଇ ତିନିଟା ଆଉ ଯାଇଥିଲୁ ଯୋଉ କାଳିଯାଇ। ତାରାତାରିଣୀ ଆଉ ଗୋପାଳପୁରେ ଯୋଉ ବ୍ରିଚ ସେଇଠି ଯାଉଛ
ହଁ। ଓ ଯାହା ହଉ ବହୁତ ଆଡେ ବୁଲାବୁଲି କରୁଛନ୍ତି ତ ଆପଣ
ହଁ।
ଭଲ ଏ ବୁଲାବୁଲି କଲେ ଭଲ ଆଉ ସମୟ ମାନେ ସବୁବେଳେ ଘରେ ରହିଲେ ମା ବର୍ଷକୁ ଥରେ ଅଧେ ଏମିତି ଯାଇକି ବୁଲିବା କଥା ଯୋଉଟା କି କି ଖୁସି ଲାଗିବ। ଆଉ କଣ ଖାଏ ମାନେ ଆଜି ତ ସ ରବି ର ବାର କଣ ଖାଇବାର କଣ ଅଛି ନା ନାଇଁ ସାଧ ନା ଆମିଷ ଆଜି।
ହଁ ଆମିଷ ହବ ଆଯି। ଚିକେନ ଆଉ ଭାତି
ଚିକେନ ହଁ
ହଉ ଠିକ ଅଛି ଆଉ। ନାଇଁ ମୁଁ ଖାଏ, ଚିକେନ କିନ୍ତୁ ରବିବାରେ ଆମର ଚିକେନ ଖାଉନା ମାନେ ଆଇଁଷ ଖାଉନା। ଏଇ ଗୋଟେ ବାର ରବିବାର ଆଇସ ଖାଉନା। ଖାଲି ବୁଧବାର ଶୁକ୍ରବାର ଦୁଇ ଦିନ ଆମର ମାନେ ବାର ବରେ ଖାଉ ଆଇଁଷ ସେ ପୁଣି ଯଦି କିଛି ବାର ପଡିଗଲା ସେଇ ବାରରେ ବୁଧବାର ଶୁକ୍ରବାରେ ସଂକ୍ରାନ୍ତି କି ଅମାବାସ୍ୟା କି କଣ ପଡିଲା ସେଇ ଦ ଦିଟା ଦିନ ପୁଣି ଖିଆ ହବନି ଆଉ।
ଆମର ସେମତି ଏ ଯୋଉ ସଂକ୍ରାନ୍ତି ଅମାବାସ୍ୟା ସ ଆମର୍ ଖାଆନ୍ତୁ ଖାଆନ୍ତ। ନେ ଖଥାନ୍ତିନି ଯୋଉ ଆଉ ଏକାଦଶୀ
ହଁ।
ହଉ। ତମେ କଣ କରୁଛ କର ରଖୁଛି।